ହ୍ୟାଲୋ ହ୍ୟାଲୋ
ହ୍ୟାଲୋ
ହଁ ଦିଦି ଆଉ କଣ କରୁଥିଲ ଏବେ।
ଏଇଠି ବସିଥିଲୁ ଆଉ
ଓହୋ ଆଉ ପଢାପଢି କୋଉ ଯାଏଁ ଗଲା।
ହଁ ପଢାପଢି ଏଇ କମ୍ପଟେଟିଭ ଚାଲିଛି ଆଉ
ହଁ ହଁ ଆଉ କେତେ କଣ ମାର୍କ ରହିଲା ପ୍ଲସ୍ ଥ୍ରୀରେ କେତେ ପଏଣ୍ଟ
ହଁ ଏକ୍ଜାମ ଦେଇଥିଲୁ ବା ରେଜଲ୍ଟ ବାହାରିନି
ହଁ ହଁ ନାଇଁବା କଣ କହୁଥିଲି ଓମ ଭାଇ ଅ ମୁଁ କଣରେ ଷାଠିପିକେଟ ଆଣିବାକୁ ଯିବି ବୋଲି ମଙ୍ଗଳବାର ଦିନ ମଙ୍ଗଳ ନୁହଁ ବୁଧବାର ନ
ହଁ।
ସାର୍ଟିଫିକେଟ ପା ଦିଆ ହେଲାଣି।
ହୁଁ ସେଇଆ ପା କଣ କହୁଥିଲେ ତ ମୁଁ ସେଇଥିପାଇଁ ପଚାରିଲି
ଅ ହଁ ସେ ସେଇଟା ତ ବାହାରି ସାରିଲାଣି ସେଇଟା ତ ଆମ କଲେଜର
ହଁ ହଁ ହଁ।
ହୁଁ।
ଆଉ ୟାପରେ ଆଉ କଣ କରିବ ଭାବୁଛ?
ଆ ଏବେ ତ ଆମର ଟେକ୍ନୋଲୋଜି ଦୁନିଆ ହେଲାଣି
ହଁ।
ତାରି ଉପରେ କିଛିଟା କୋର୍ସ କରିବା ଆଉ
ହଁ।
ହଁ। ତାପରେ ଆଉ ଶିକ୍ଷକ ଏଇଗୁଡାକ ପଦବୀ ତ ବହୁତ ମାନେ ଖେଳ ହଉଛି ତା ଭିତରେ।
ହଁ ହେ ନା
ଏଇ ସବୁ ଜିନିଷଟା ହବ ଏବେ ଆଉ
ହଁ। ଆଉ ସେମିତି ଆଉ କିଛି ନାହିଁ ଟିଚର ଫିଚର ଲାଇନ ଆଉ ସେମିତି ଇଣ୍ଟରେଷ୍ଟ ନାହିଁ ଆଜି କାଲିଆ ଯେମିତି ସବୁ ସମୟ ହେଲାଣି
ନା ନା ତାକୁ କେତେବେଳେ ହବୁ?
ହଉ ଆଜିକାଲି ଏତେ ସବୁ ସୋସିଆଲ ମିଡିଆରେ ସବୁ ଇନକମ୍। ଯିଏ ଯେତେ ସୋସିଆଲ ମିଡିଆ ଆ ସବୁ ପ୍ରମୋଟ କରିବା ସବୁ ଯାହା ସବୁ ଆ ଦେହରେ ସବୁ ଅନଲାଇନରେ ସବୁ ଇନକମ ହେଲାଣି ଆଉ କିଏ ଗଭମେଣ୍ଟ ଜବ ଉପରେ ସବୁ ରହିଲା ବେଳକୁ କିଏ ଡୋନଟ ଡୋନେସନ ଦେଇକିନା ପଇସା ଦେଇକିନା କିଏ କୋଉ ଚାକିରି କଲାଣି ସବୁ ତ ଆଜିକାଲି ଏଇଆ
ହଁ ଏବେ ତ ସେଇଟା ଚାଲିଛି ଆଉ ଡୋନେସନ ନହେଲେ ମାନେ ତମେ ପାଇବା କଷ୍ଟ।
ହଁ ନିହାତି ମୁଁ ହବ ଏଇ ହବ ମୁଁ ବି ହବ ଏଇ ରିସେଣ୍ଟଲି ଆ ଗୋଟେ ଏକ୍ଜାମ ଦେଇଥିଲି ରେଜଲ୍ଟ ବାହାରି ନାହିଁ ବାହାରିବ ଆଉ
ଓହୋ।
ଏଇ କମ୍ପିଟିଭିଟିୟର
ହଁ ଆମର ଏବେ ଯୋଉ ଆର ଆଇ ଆର ଆର ବି ଏ ରେଲୱେ ସବୁ ବାହାର ନଥିଲା କି?
ହଁ ଆମର ଯ ପୁଣି ପୋଲିସ ର ବାହାରିଲା ସେ ହଁ ଆର୍ ବି ଆଇର ପୋଷ୍ଟ ଅଫିସ୍ ପୋଷ୍ଟ ଆଟେଣ୍ଡାନ୍ସର ଏମିତି ସବୁ ବାହାରିଥିଲା।
ହଁ ତମେ ସେଇଟା ଦେଇଛ?
ହଁ ଦେଇଥିଲି ହେଲାନି। ତମେ ଦେଇଥିଲ ନା କଣ ସେଇଥିରେ?
ହଁ ମୁଁ ଆର ଆଇ ଟା ଆର୍ଥରକ ଦେଇଥିଲି ତାଙ୍କର କଣ ପ୍ରିମନାରୀ ଟା। କଲେ ପୁଣି ମେନ୍ ଟା ଉପରୁ କଣ ବନ୍ଦ କରିଦେଲେ।
ମୋ ଦିଦି ବି ଦେଇଥିଲା ପିଓର ଦେଇଥିଲା ହଁ ହେଲାନି ତାର
ହଁ ସିଏ ତ ହବା କଷ୍ଟ।
ହଁ କୁହନି ବହୁତ କଷ୍ଟ।
ହୁଁ କାଷ୍ଟ ନେଇକି ଆହୁରି
ହଁ କାଷ୍ଟ ତ ଆଜିକାଲି ଆମେ ତ ପଢୁଛୁ ସିଏ ବି ପଢୁଛନ୍ତି କାଷ୍ଟ ଟିକେ କଣ- ଆମେ କାଷ୍ଟ କ ସେଇ ଏକ ପରସେଣ୍ଟରେ ସେ ଏକ ମାର୍କରେ କିଏ କଣ ଅସୁବିଧା ତାଙ୍କ ପଳେଇବା ହ ଉପରୁ।
ହଁ ବାସ ସେଥିପାଇଁ ତ ବହୁତ ପିଲା ବି ଆମର ସୁଇସାଇଡ ବି କରିଦଉନାହାନ୍ତି କି।
ଆ ହଁ ମଝିରେ ଗୋଟେ ରିସେଣ୍ଟଲି ଗୋଟେ ସୋସିଆଲ ମିଡିଆରେ ଭାଇରାଲ ହେଇଥିଲା ତାକୁ। ଏଣ୍ଟ୍ରି କଲେ ନାଇଁ ନିଟ୍ ଏକ୍ଜାମ ରେ ଦେଖିଛ ଏଇଟା।
ହଁ ହଁ।
ନିଟ୍ ଏଜାମରେ ସେ ଯୋଉ କାନ୍ଦି କିିନା ସେ ଭାଇ ଭଉଣୀ ଯୋଉ କାନ୍ଦିନା ସେ ରୋଡ ରେ। ଏତେ ଇଏ ହେଲା ବଳେ ତାଙ୍କ ମାନେ ହୃଦୟ କଣନ୍ତି। କେବେ ଆଲା କଲେ ନାଇଁ।
ହଁ ବା ବ ବହୁତ ଇ ହଉଛି।
ହ ଆଉ ଗୋଟେ କଥା ରୁଲ ରୁଲ ସେ ଟାଇମ ରେ ବି ଆସିପାରଲେ। ନି ଟ୍ରାଫିକ୍ ଅସୁବିଧା ଯୋଗୁଁ।
ହୁଁ।
ଆଉ ରଲୁଟ୍୍ ପୁର ଟପ୍ କ୍ସ ଟୋଟାଲି, ଆଉ ଇଏ କଣ ହେଇଛି ଅଲଗା କୋ ହେଇ ଆମ ଯେ ଆଲାଉ କରିଦେବେ।
ହଁ।
ମାନେ ଚେକିଂ ସରିଲାଣି ସବୁ ସରିଲାଣି ସେ ଅଧଘଣ୍ଟା ପରେ ଯାଉଛନ୍ତି।
ହଁ ବାସ ସେମିତି ଅସୁବିଧା ଥିବ କି କଣ ହେଇଥିବ ନା ଆଉ।
ହୁଁ ସେ ଟ୍ରାଫିକ୍ ଅସୁବିଧା ଯୋଗୁ ସିଏ ଆଉ ଯାଇପାରିଲେ ନାଇଁ। ଆଉ ତାଙ୍କ ସେ ଦି ଜଣ ଯାକ କାନ୍ଦନ୍ତି କିନା ସେ ରୋଡ ରେ ଅସୁବିଧା। ଏକା ରୁଲ ରୁଲ ଆଉ କଣ କରିବେ ତାଙ୍କର ଚାକିରି ନେଇ ସିଏ କାମ କରୁଛନ୍ତି।
ହଁ। ତାପରେ ବି ଆମର ଆଉ ଗୋଟେ ବେଳା ନେଇ କଥା।
ହଁ ଯାହା ଅଛି ଆଉ କଣ କରିବ।
ହଁ ସେଇଟା ଭାଗ୍ୟରେଥ ଯାହା ଲେଖା ହେଇଥିବ ସେଇଟା ହବ ହଉ।
ହଁ।
ଏମତି ସବୁ ଏବେ ତ ପରୀକ୍ଷା ହେରା ଦେଇ ଚାକିରରି ପାଇଁ ବହୁତ କଷ୍ଟ।
ପଢି ପଢି ପଢି ପଢି କିଛି ନାହିଁ କିୁ ଆଜିକାେ ସେମାନେ ସ୍କିଲ୍ ଯଦି ଅଛି ପିଲା ବହୁ ଇମ୍ପ୍ରୁଭମେଣ୍ଟ ଆଗକୁ ଯାଉଛନ୍ତି।
ହଁ ସେଇଟା ତ କୁହାଯାଏ ଯେ ଏ ଯେତେବେଳେ ତମର ମ୍ୟାଚର ଅବସ୍ଥା ଆସିଲା ତମେ ଟିକେ ସ୍କିଲ୍ ଉପରେ ବେଶୀ ଧ୍ୟାନ ଦବ। ପଢ଼ିବା ଅପେକ୍ଷା
ପଢିବା ଅପେକ୍ଷା ହଁ ଏଇଟା ମୁଁ ଏବେବକୁ ଜାୁଛି କିନ୍ତୁ ଏବେୁକୁ ମାନେ ହବ ବର୍ଷେ ତଳେ ହବ ମାନେ ମାନେ ଆଇ ଜାଣିଲି କିନ୍ତୁ ଆଗରୁ ତ ପିଲା ବେଳେ କଣ କହନ୍ତି ଘରେ କହନ୍ତି ପାଠ ପଢ ଚାକିରି ଥିବା କିନ୍ତୁ ଜଣା ପଡୁଛି ଯେ ପାଠ ନୁହ ସ୍କିଲ ବେଶୀ ଇପ୍ରଭମେଣ୍ଟ ମ୍ପୋଟ ବସି
ହଁ ନାଇଁ ଆମେ କଣ ହେଇଛି ଯେ ପୁରା ମାନେ ସେମ ଷ୍ଟୁଡେଣ୍ଟ ହେଲେ ତମେ କିଛି ଆଚିଭ କରିପାରିବ
ହଁ
ଆମେ ମଝିା ମଝି ହେଲେ ଏମତି ହଇରାଣ ହବା କଥା ଆଉ
ହଁ ନା ମଝି ନଈରେ ଏପଟକୁ ନା ସେପଟକୁ
ହଁ ଁ ଏବେ ତ ବହୁତ ହେଲାଣି କଣ ଆଉ ତମର ସେପଟେ କଣ ଖାଇବା ପିଇବା ସରିଲାଣି
ନା ବା ସାଢେ ନଅଟା ଦଶଟା ବେଳକୁ ଖିଆ ପିଇଆ ହବୁ
ଓ ହ ଆଉ ମଉ ସମସ୍ତେ କଣ କରୁଛନ୍ତି
ହଁ ବାପା ତ ଦୋକାନ କୁ ଯାଇଛନ୍ତି ବୋଉ ରୋଷେଇ କରୁଛି ଆଉ
ଓହୋ ଆଉ ଦିଦି ହର ଭଲ ଅଛନ୍ତି।
ହଁ ଭଲ ଅଛନ୍ତି ଆଉ।
ହଁ ହୁଁ।
ଆଉ ତମେ ଏବେ ବି ହଁ ବର୍ଷା ଆଜି ତ ହେଇନି ଆଜି ଉଠେଇଥିଲା ଆଜି ହେଇନି। ହଁ ଖାଲି ଲା ଖାଲି ଲା ଆଉ ବିଡି ଫିଡି ପାଇଁ ତମେ ଆପ୍ଲାଏ କରୁଛ କଣ?
ନାଇଁ ମୁଁ କରିନି ବି ଭଲ କରିଛି ଏଥର ତ ଆମର କଣ ଆନ୍ଧ୍ର ବିିଡି ଉଠେଇଥିଲା।
ଆଉ ତ ବିଳି ଉଠେଇ ଦେେଲା ତମକୁ
ହଁ ଟୋଟାଲି ଉଠେଇ ଦେଇଛି ଏଇ ଓଡିଶା ଗଭର୍ଣ୍ଣମେଣ୍ଟ ର ବାହାରିବ ଯେତେବେଳେ ପୋଷ୍ଟ ଯଦି ହବ ଯାଇଁ ସେମାନେ କରିବେ।
ଓଁ ହଁ। ହଉଛି ଥିଲା ବାବା ଆର ବର୍ଷ ଆର ବର୍ଷ ଥିଲା ବାଉ
ହଁ ଆରବ ସ ଥିଲା ଯେ ଓଡିଶା ସରକାର ଚାହୁଁଛି ଯେ ଆମ ଆଉ ରାଜ୍ୟ ଟା ଟିକେ ଉପରକୁ ଯାଉ
ଆଉ ସେଇଥିପାଇଁ ଆଉ ଆନ୍ଧ୍ର କୁ ଯିବାକୁ ଆଲଗ କରୁନାହାନ୍ତି ମାନେ ପଢିବା ପାଇଁ
ହଁ।
ହ।
ତାପଟେ ଅଲଗା ରାଷ୍ଟ୍ର ମାନଙ୍କରେ କଣ ସେମାନେ ଟିକେ ବେଶୀ ଆମର ପା ଠକୁ ଗୁରୁତ୍ୱପୂର୍ଣ୍ଣ ଦେଉଛନ୍ତି ଓଡିଶାରେ ତ ସେମିତି ନାହିଁ।
ହଁ।
ହଁ ଆଜି କହିଦେବେ ଯେ ସେଇଟା ଆମର ଚାରି ବର୍ଷ ପରେ ଯାଇକି କାର୍ଯ୍ୟକାରୀ ହବ।
ହୁଁ।
ଆ ସେଇଟାକୁ ଲକ୍ଷ୍ୟ ରଖି ସେ କରୁଛନ୍ତି କଣ କରିବି କେ ଜାଣି ଆଗକୁ
ଆଉ ଏବେ କଣ ତମେ ନିୁଜ ଦେଖୁଛ କଣ ସେଇଟା ଖାନ୍ ସାର୍ ଖନ୍ଟିଚର ଜଣେ ବା ଅଟୋବର ଯ ତାଙ୍କ ଖବର ଜାଣିଛ ଏଠି
ହଁ ମୁଁ ତାଙ୍କୁ କଣ ଯ ପୋଲିସ ଇରେ ଇଏ କରିଦେଇଥିଲେ ପୁଣି ହଜାର ହଜାର ଷ୍ଟୁଡେଣ୍ଟ ଯାଇକି ପୁଣି ତାଙ୍କ ପାଇଁ ଯେଦେର ଲଢିଲେ ସେ ପୁଣି ଆସିଲେ।
ହଁ ଏ ପୋଷ୍ଟ ମର୍ଟମ ହେଲା ବେଳକୁ କାଳେ ଭଲା ସେ କାଳେ ମଦ ପିଅନ୍ତି ତାଙ୍କର ହାର୍ଟ ପ୍ରୋବ୍ଲେମ ସବୁ ପଡ଼।
ହଁ।
ହଁ ସିଏ ତ ଆମ କଣ୍ଟ୍ରିରେ ସଏ ତାଙ୍କୁ ତ ପୋଷ୍ଟମର୍ଟମ ନଉନାହିଁ।
ହଁ।
ଏ ଏମିତି ହେଲା ବେ ଏ ବାହାରିଲା ମୁଁ ଖାନସନ ଖାନସନଙ୍କର ଟିକେ ଇଏ ଦୁର୍ବଳିଆ ଭଳିଆ ଟିକେ କଥାବାର୍ତ୍ତା ନୁହ କି ତାଙ୍କର
ହଁ ସେ ଯେତେ ଯା ହେଲେ ସେଇ ଲେବୁଲରେ ରହିଲେଣି।
ହଁ ଯାହା କହିବେ ରୋକଠକ ଆଉ ଲୋକ ଅଛନ୍ତି ସମସ୍ତଙ୍କୁ କଣ ସମସ୍ତଙ୍କୁ ଭଲ ଲାଗିବ। ଯିଏ ତାଙ୍କ ବିରୋଧୀ ସବୁ କହିଲେ ତାଙ୍କ ବିଷୟରେ ସବୁ ଏକରେ ମୌକା ପାଇଛନ୍ତି ସବୁ କହିଦେଇ ଯାଉଛନ୍ତି ଯାହା ଅଛି ସବୁ ପେଟରେ ଆଉ
ହଁ ଭାଇ ଏମତି ଲୋକ ତ ଆଜିକାଲି ବହୁତ ହିଂସା କଲେଣି ଆଉ
କଥାରେ ନେଇାଇ କଣ ମିଠାରେ ବେଶୀ କଣ ହୁ କଣ ପିମ୍ପୁୀଡ଼ି ଏମିତି ଲାଗନ୍ତି କଣ ଚିନି ଏମିତି କହନ୍ତି ନାଇଁ ଗୋଟେ କଥାରେ
ହଁ ହଁ।
ହଁ ଯିଏ ଯେତେ ଉପରକୁ ଯିବ ସମସ୍ତେ ଲାଗିବେ ତା ସାଙ୍ଗେରେ ଆଉ।
ସେଇଥିପାଇଁ ତ କହନ୍ତି ତମେ ହଁ ନାଇଁ ଆମର ସେଇଥିପାଇଁ କହନ୍ତନି କି ଯାହା କରୁଛ ସିକ୍ରେଟ କର କିନ୍ତୁ କାହାକୁ ଦେଖି ହବା ପାଇଁ ଜମା କରିବନି। କଣ ନଜର ତ ଏକ ରେ ପକେଇବେ ପକେଇବେ ତ ମୁଁ ଟୋଟାଲି ତଳକୁ ପେଲି ଦେବି।
ହଁ ନଜରରେ କେହି ଉଧେଇ ନାହାନ୍ତି କି ଉଧେଇ ପାରିବେନାହିଁ।
ହଁ ବା।
ହିଁ ହିଁ।
ଏଇଟା ବା ଆମର ଓଡିଶାରେ ତ ବେଶୀ ଚାଲିଛି ଆଉ।
ହଁ।
ହ ବାହାର ରାଷ୍ଟ୍ର ମାନେ କଣ ସେଇଟା ସେମାନଙ୍କର ଗୋଟେ ଲେବୁଲୁ। ଆମ ଓଡିଶାରେ ଟିକେ ଟିକେ ଲେ ଉପରକୁ ଗଲା ମାନେ ଆମେ କେମିତି ତା ଗୋଡ ତଳକୁ ଟାଣିଦବୁ।
ହଁ। ଆମେ ତ ଯାଇପାରୁନେ ସିଏ କାଇଁ ଯିବ ଉପରୁକୁ। କୁଅ ବେଙ୍ଗ ଆଉ
ଉୁଁ ସବୁ କ୍ଷେତ୍ରରେ ବି ପଛୁଆ ହେଲାଣି।
ହଁ ଏଇ ଯୋଗୁ ତ କିଛି ମାନେ ଇପ୍ରୁଭମେଣ୍ଟ ବି ହେଇପାରନି ଏଇ ଯୋଗୁଁ।
ହଁ।
ବାହାର କଣ୍ଟ୍ରିରେ କିନ୍ତୁ ଯଦି ଯେ କୌଣସି ଗୋଟେ ପର୍ସନ ଯଦି ଯାହା କରୁ ବିଜନେସ କରୁ କି ଯାହା ବେପାର କରୁ ସମସ୍ତେ ତାକୁ ମାନେ ଭଲ କହିବେ ସେଇ ଯୋଗୁ ସେମାନେ ସବୁ ଇପ୍ରୁଭମେଣ୍ଟ ତାଙ୍କର ବେଶୀ ଭଲ ହୁଏ। କିନ୍ତୁ ଆମ କଣ୍ଟ୍ରିରେ ଯିଏ ଯାହା କରିବ ହଁ ସବୁ ଏ ଇଏ କରୁଛୁ ତାକୁ କରୁଛୁ ନା କଣ?
ସେ ସମସ୍ତେ ଗୋଟେ ମିଳିମିଶି ଏକତା ରହିଲେ ଆମ ରାଷ୍ଟ୍ର ଟା କଣ ଟପ ରେ ରହନ୍ତାନି କି?
ହଁ।
ଇଏ ତ ଏତିଆ ପରିସ୍ଥିତି ହଉଚି ଟପ ରେ କଣ ରହିବ?
ଆଉ କ୍ରିକେଟ ହେରିକା ତମେ କଣ ଦେଇଦେବ।
ହଁ କ୍ରିକେଟ ବି ମୁଁ ଦେଖେଇବା ଏଥର ତ ଆମର ଇଏ ଜିତିଲେ ଆଉ କଣ ବିରାଟ କୋହଲି ଜିତିଲେନି କି?
ହ ଆର ସି ବି ଫ୍ୟାନ୍ ତମେ?
ହଁ।
ଆରସିବି ଫ୍ୟାନ ତମେ? କଣ କହୁନ କିଛି?
ନାଇଁ ସେ ଟିକେ ନେଟୱାର୍କ ଇୟର ତ ସେଥିପାଇଁ କଥାଟା ଇଏ ହେଇଗଲା।
ଓହୋ ମୁଁ କଣ କହୁଥିଲି ତମେ ଆର ସି ବି ଫ୍ୟାନା ନା ତମର ସେମିତି କିଛି ନାହିଁ।
ନାଇଁ ମୋର ସେମତି କିଛି ନାଇଁ।
ନର୍ମାଲ ଖେଳ ଦେଖିକି ଏଞ୍ଜୟ କରିବା କଥା ନା କଣ?
ହଁ ହଁ। ଖେଳ ତ ମୁଁ ଆଗରୁ ଏତେ ବୁଝିପାରେନି ଏବେ ଟିକେ ବୁଝୁଛି।
ହିଁ ହିଁ ସେମିତି ନର୍ମାଲ ହୁଏ। ହଁ କାହିଁ ଝିଅ ପିଲା କଣ ଖେଳୁନାହାନ୍ତି ଝିଅ ପିଲା ଖେଳୁଛନ୍ତି।
ହାଇ ଝିଅ ପିଲା ତଥାପି ପୁଅ ପିଲାଙ୍କ ଭଳିଆ କ ପାଇଁ ଏତେ ଜିନିଷ ହେଲାନି ଯେତେ ଯାହା ହେଲେ ଅଛି ନା ଝିଅ ଝିଅ ପୁଅ ପୁଅ।
ମତେ ସେମତି ଲାଗେନି ସମସ୍ତେ ସମସ୍ତେ ସମାନ ଭଳିଆ ମୋତେ ଲାଗନ୍ତି।
ଚି ଆଉ
ଆଉ କଣ କହୁନ?
ଆଉ
ନା ଆ ଆଉ କଣ? ସବୁ ତ ଏଇଆ ତମେ ଆଉ ଘରକୁ କେବେ ଯିବନି?
ହଁ ବା ଜିବି ଆଉ
ହୁଁଁ କଣ କହିଲ ତମେ?
ମୁଁ ତମ ସେପଟେ କଣ ପୂଜା ପର୍ବ ଆରମ୍ଭ ହେଲାଣି ନା ହେଇନି?
ଉଁହୁଁ ନା ହେଇନି ଏବେ କିଛି ହେଇନି ରଥଯାତ୍ରା ପାଇଁ କଣ କାଠ ପାଠ